ହଁ ଭାଇ କଣ କରୁଚୁ ଏଇଠି ଅଛି ଆଉ।
କୋଉଡି ଅଛ?
ଭୁବନେଶ୍ଵରରେ।
ଅହୋ।
ତମେ କଉଠି ନା।
ଆଉ
ଆଉ ଆମର ଏପଟେ ନୂଆଗାଁ।
ନୟାଗଡ଼।
ନୟାଗଡ଼ ହଁ ତମର କୋଉ ଗାଁ ଭାଇ।
ହଁ ବଡମବା ଅଷ୍ଟେନେ ପୁରୁ।
ଓ ତମେ କେମିତି ଜାଣିଲ ୟା ବି ମୋ ବଡମବା ନା ଜାଣିଛି ଜାଣିଛି ଯେ? ଯେ ଏପଟ କିିମିତି ଜାଣିଲ ଏ ଆପଟା।
ଏଇ ବିଷୟରେ କ କଥା ହୁଅନି ଏଇଟାରେ କଥା ହବା ନ କଥା
ହୋ ହୋ ହୋ ହଁ ହଁ। ଆଉ କଣ କରୁଚ?
ଏଇ ଯେ ଏମତି ବସିଛି ଆମ ବ୍ରିଜରେ।
ଓହୋ ହଁ ସେପଟେତ ଚିହ୍ନା ଅଛନ୍ତି ଯୋଉ ବାଲିଖାଇ ଜାଣିଥିବ।
ହଁ।
ସେପଟେ ଗୋଟେ ଭଣଜା ହବ ତ ଅଛି ଆଉ ତାଙ୍କର।
ହଁ।
ତମର ସେପଟେ କୋଉ ଗାଁ କି?
ବାଲି ସାଇ ମାନେ କଁ ନୂଆଗାଁ ବାଲିସାଇ ନା ବଉଳ ବାଲିସାଇ।
ସେଇଟା ତ ମୁଁ ଜାଣିନି ସେପଟେ ମୁଁ କେତେବେଳେ ଯାଇନି ନା।
ଏ ତ ନାଇଁ ନାଇଁ ମାନେ ଗାଁ ପାଖରେ ନା ପୁରା ଭିତରେ ମନ୍ଦିର ସ୍ଥାନ ଅଛି କି ତମ ଯୋଉ ଶିବଙ୍କର ମ ମନ୍ଦିର ସ୍ଥାନ।
କୋଉଠି ଆମ ଗାଁ ପଟେ?
ଆ ମାନେ ହଁ ଯୋଉ ବାଲି ସାଇ।
ନାଇଁ ସେ ସେଇଟା ମୁଁ ଜାଣିନି ସେଇଟା ମୁଁ ସେପଟେ କେତେବେଳେ ଯାଏନି ନା। ଖାଲି ନାଁଟା ଶୁଣିଛି ତାଙ୍କର ସେପଟେ ବୋଲି ବଡମା ନରସିଂହପୁର ବୋଲି ତାଙ୍କ ଗାଁକୁ କେତେବେଳେ ଯାଇନି।
ଅ
ଆଉ କଣ କରୁଚ?
ଏଇଠି ଏ ଆମ ବ୍ରିଜ ହେଇଚି ତ ନୂଆ। ହେଠେ ବସିଚି ଆଉ।
ଏକା?
ହଁ ନାଇଁମ ଏକା ଏ ମୁଁ ସାଙ୍ଗଟେ ଅଛି ତ ଏଠି ନାଇଁ ସାଙ୍ଗଟେ ଅଛି। ସାଙ୍ଗଟେ ଏଇଠେ ବ ସେ ଟିକେ ଦୂରରେ ବସିଚି। କଣ କହିଲ?
କୁଆଡେ କାମ କରୁଚ ନା ଗାଁ କୁ ଏବେ ଯାଇଚ ବୁଲାବୁଲି ପାଇଁ?
ନାମ ମୁଁ ପଢୁଚି।
ଓହୋ ପଢୁଚ। କୋଉ କ୍ଲାସ୍?
ହଁ ମୋର ଫାଇନାଲୟର୍।
ଓ ୟାପରେ କଣ କରିବ ବୋଲି ଭାବିଚୁ ନା କଣ?
ହଁ ମୁଁ ଆ ପରେ
ଏମିତି କିଛି ଭବେନି ଏବେକା ଜେନେରେସନ ନେଇକି ଆଗକୁ କଣ ଗୋଟେ କରିବି ଆଉ।
ହୋଉ।
ଏ ଯେ ବ୍ୟାଙ୍କିଙ୍କ୍ ଫ୍ୟାଙ୍କିଙ୍କ୍ ଲାଇନରେ ଚଢେଇ କରିବି ଆଉ।
ହଁ।
ବି-ବିଜିନେସ ଲାଇନ୍ ଆଉ।
ଅ ହୋଉ ଆଉ ଚାଲ।
ଆଉ ତ ହଁ ତମେ କଣ କରୁଚ?
ମୋର ପଢାପଢି କେବେଠୁ ସରିଲାଣି। ମୁଁ କାମ କରିବା ପାଇଁ ଭୁବନେଶ୍ୱର ଆସିଚି।
ଅ। ଆଉ କଣ ଖାଇଚ?
କଣ ଏନୁ ମୁଢି ମିକ୍ସଚର ଗୋଟେ ଖାଇଥିଲୁ ରାତି କଣ ଟିକେ ଦେଖିବା ରୋଷେଇ କରିବା।
ହଁ ଆଉ। ଆ ମାନେ ଭୁବନେଶ୍ଵରରେ ତମେ କାମ କରୁଚ ନା ମାନେ କଣ ବୁଲିବାକୁ ଯାଇଚ ମାନେ।
ନାଇଁ ନାଇଁ ମୁଁ କାମ କରୁଚି ବର୍ତ୍ତମାନ।
ଓହ।
ମୁଁ କଲର କାମ କରୁଚି ମ ସେ ଆସିଲୁଣି ଦି ପାଞ୍ଚ ସାତ ବର୍ଷ ହେଲା କାମ କରୁଚି ନା।
ଓହୋ ଏଇ ଯୋଉ ଅଂ ତମେ ବଲା ତମ ସେପଟରେ ବଲାଙ୍ଗୀ ପାର୍କ ଦେଖିଚ ନା?
ବଲାଙ୍ଗୀ ପାର୍କ ଜାଣିଚି ଯେ କେବେ ଯାଇନି ଆଉ ଯିବି ବଲାଙ୍ଗୀ ପାର୍କ କୋଟ ବଡ ପାର୍କ। ଅଛି ବଡ ବଡ ଯେ ଯାଇନି ଆଉ ନାଁ।
ମୁଁ ତମର ଗାଁ ଆଡେ ସବୁ ବୁଲିକି ଆସି ସାଇଲିଣି।
ରାମ ମନ୍ଦିର?
ହଁ ରାମ ମନ୍ଦିର ଯାଇଥିବେ। ତମର ଖାଲି ଏ ଯିବି ଯିବି ଖାଲି ତମ ଯୋଉ ବୈଷ୍ଣନେ-ବୈଷ୍ଣବୀ ଯୋଉ ଠାକୁର। ହଁ ବୈଷ୍ଣବୀ ମାତା ପ୍ରଭୁ ସେଇ ଠାକୁରଙ୍କଠିକି ଯିବି। ଆଉ ହେଟା କଣ ଲଡୁଆ ବାବା ନୁହେଁ ହେଇଠି କି ଯିବି।
ହଁ ଆଉ କଣ୍ଟିଲ ନୀଳ ମାଧବ?
ହଁ କଣ୍ଟିଲ ନିଳମାଧବ ଯାଇଚି।
ଆମେ ବି ଏଇଟା କେତେ ବୁଲିନି ଯେ ସବୁ ଭୁଲିଗଲୁଣି କଣ୍ଟି ନୀଳମାଧବ। ରାମ ମନ୍ଦିର ବୈଷ୍ଣବି ମନ୍ଦା ପଳେଇଲୁଣି ଆଉ ଖାଲି ପାର୍କ ଦିଟା ବୁଲିବା କଥା ଆଉ।
ଉଁ ପାର୍କରେ ରାତିରେ ନାଇଟ୍ ସିଫ୍ଟ ରହୁଚି।
ହୁଁ ରାତିରେ ଗଲେ ଏଇ ଟାଇମ୍ ରେ ତ ବାହାରିବୁ ତ ଏଇ ସନ୍ଧ୍ୟା ଛଅଟା ବେଳକୁ ବାହାରିଲେ ଠିକ୍ ହବ।
ହଁ ଆମେ ଯାଇଥିଲୁ ଆମ ଘରେ ଇଆଡେ ନା ଗଡ ବାଡେ ଆମର ଗଲାଚିକ ହେଇଟୁ ମାନେ ଏଁ କେ ସେଇଠୁ ପଚାଶ ଏଇଠୁ ପଚାଶ କିଲୋମିଟର ଟ ନାଇଁ ଏଠୁ ଗଲା ଆସିକି, ମାନେ ରାତ ଆସିଲା ଆସିକି ରାତି କେତେଟା କଣ ମାନେ ଗାଡି ଆମେ ବାଇକି ଯିବୁ, ତ ଆମର କାର ଫାର ନାହିଁ ନା ବାଇକରେ ଆମେ ହେଇଥିପାଇଁ ଦ୍ବିପହରେ ଯାଇଥିଲୁ। ଯଦି ଯାଇଥାନ୍ତୁ ରାତିରେ ରାତିରେ ଆସି ପାରିନଥାନ୍ତୁ। ସେଇଠି ବି କୋଉଠି ନାହିଁ ଇଏ।
ନାଇଁ ନାଇଁ, ଆମେ କଣ ପାଇଁ ବାଇକରେ ଯିବୁ, ହଁ।
ମାମୁଁ କହିଲେ
ନାଇଁ ମ ଶୁଭୁଛି କହୁନ, ହଁ ଶୁଭୁଛି କହୁନ। ବାଇକିରେ ଆମେ ଗଲେ, ଆମର ସେଇଠୁ ପାଖ ହବ ମ କେତେ କି ପଚାଶେ ଖଣ୍ଡେ ହବ ଯେ, ଯିବା ଆସିବା ଆମେ ରାତ ତି ଏଗାରଟା ଭିତରେ ପହଞ୍ଚି ଯିବୁ, ଏଇ ଛଅଟା ବେଳୁ ଆସିଲୁ ଭାରି ପହଞ୍ଚିଗଲୁ, ଏଗାରଟା ବାରଟାରୁ ରୁ ଗାଁକୁ ପହଞ୍ଚି ଯିବୁ ଆଉ।
ହଁ, ନାଇଁ ନାଇଁ, ଏଗାରଟା ହେଲେ ବି ପହଞ୍ଚିଲେ କିଛି ଚିନ୍ତା ନାହିଁ। ମାନେ କଣ କହିଲ ଏ ମାନେ ଆମେ ଯୋଉଆଡେ ଯିବୁ, ଖାଲି ରୋଡଟା ନା ଆମର ଏପଟୁ। ଆମର ଏପଟେ ନା ଖାଲି ରୋଡ ଖାଲି। ଗଲେ ଟିକେ ଭୟ ଲାଗିବ।
କେଇ କିଛି ଗଲେ
ହୁଁ, ଆମେ ଆଉ ଉମ୍ ତଥାପି ଯାଇଥିଲୁ ଯୋଉ ବଲାଙ୍ଗୀ ପାର୍କ ମାନେ ଗଲୁ କେତେ ସାତଟା ଗଲେ ଦଶଟାରୁ ଏଠୁ ବାହାରିଲୁ, ସେଠୁ ଜାଣିପାଇଲୁନି। ସେଠିକୁ ଗଲା ଆସିକିି ଯାଇକି ଦିଟାରେ ପହଞ୍ଚିଲୁ। ଦିଟା ବେଳକୁ ତମର କଣ ହେଇଟି କଣ ଖୋଲା ହଉନି ଖୋଲା ହଉନି ବସ ସିଲୁ ଯେ ସାଢେ ତିନିଟାରେ ଯାଇ କେନ୍ତି ଗୋଟେ, କିଏ ଗୋଟେ କହିଲା ଯେ ସାଢେ ତିନିଟାରେ ପିଲା ବହୁତ ହବ ସିଲେ
ନାଇଁ ସେଇରା ଆଗୁଆ ସବୁ ଜାଣିକି ଯିବା କଥା ନା, ଯ ଯାଇଥିବ ହାରି ଖୋଲି ନଥିବ ଲାଭ କଣ?
ହଁ, ସେ ସାଢେ ଚାରିଟାରେ ଖୋଲା ହୁଏ। କାରଣ ତ ସେ ଖୋଲି ନଥିଲା ଆମେ-ଆମେ ଜାଣିନୁ, ଆମେ ଭାବିଲୁ ଏଇଟା ପାର୍କଟା ପୁରା ଖୋଲା ହୁଏ। ଯେନ୍ତି କୋଟଗଡ଼ ପାର୍କ ଯେତେବଳେ ତମେ ଗଲ, ସେତେବେଳେ ପଶିଲ। ହେଇଟା ହେମତି ହେଇଟା ଏନ୍ତି ମାତ୍ର ଖାଲି କେତେ ହଉଚି କହିଲ? ଯୋଉ ସାଢ଼େ ଚାରିଟାରେ କି ଚାରିଟାରେ ଖୋଲା ହୁଏ।
ହଁ।
ରେ ରାତିଟା ନା, ରାତିରେ ନାଇଟ୍ ସୁଟ ମାନେ ପାର୍କଟା ନା। ଆଉ କେମିତି ଦ୍ୱିପହରୁ ଖୋଲିଲେ, ଦ୍ୱିପହରୁ ଖୋଲିଲେ ଭଲ ଲାଗିବନି।
ଟିକେଟ୍ କେତେ କେ ନଉଛି?
ଟିକେଟ୍ ହେଇଟା, ଏ ବଲାଙ୍ଗୀ ପାର୍କରେ? ବଲାଙ୍ଗୀ ପାର୍କରେ ଟିକେଟ୍ କେତେ ନାହିଁ ଆମେ ଜାଣିନୁ, କିନ୍ତୁ ଆମେ ଖାଲି ଭିତରେ ଏମତି ପଶି ଶିକି ହେଇଯାଇଥିଲୁ। ଆଉ କୋଟଗଡ଼ ପାର୍କରେ କୋଟଗଡ଼ ପାର୍କରେ ତିରିଶ ଟଙ୍କା ଲେଖାଁ ନେଇଥିଲା।
ହଁ ଟିକେଟ ହଉଛି, କୋଟଗଡ଼ ପାର୍କରେ ଟିକେଟ ହଉଛି ଯେ
ହୁଁ।
ଆଉ ଭୁବନେଶ୍ଵର କେବେ, ଭୁବନେଶ୍ଵର କେବେ ବୁଲିବା ପାଇଁ ଆସୁଚ ନା ନାଇଁ? ହୁଁ।
ମାନେ ନାଇ ନାଇଁ, ଏଇ ମାନେ ଏଇ ଏଠି ପଢୁଥିଲି ବଳମ୍ବାରେ, କିନ୍ତୁ ସେଇଠି ପଢୁଥିଲେ ମାନେ ରହୁଥିଲେ ଟିକେ ଯାଇଥିଲି ଦେହ ଖରାପ ହେଇଥିଲା ମୋର ତ ସେଇ ଯାଇଥିଲି ଦେଖେଇବା ପାଇଁ ଆଉ।
ଏଇ ଅଂଶୁପା ହ୍ରଦ ତମ ଗାଁଠୁ କେତେ କିଲୋମିଟର ହବ?
ଅଂଶୁପା? ଅଂଶୁପା ହେଲେ ଆମର ଏଇଠୁ ମାତ୍ର ଚାଳିଶ କିଲୋ ମିଟର ହବ।
ତମ ପାଖା ପାଖି ତମ ପାଖା ପାାଖି ନା। ମୁଁ ସେଇଠି ଥରେ ସେଇ ପାର୍କ ଭିତରେ ରହୁଥିଲି କାମ କରୁଥିଲୁ ପଲିସିି କାମ କବାଟ ଫବାଡ ପଲିସିି କରୁଥିଲୁ।
ଅ ହ।
ସେଇଟି ମୁଁ ମିନିଅମ ଦଶ ଦିନି ଖଣ୍ଡେ ରହିକି ଆସିଚି। ନଲେ ନଲେ ସେପଟ ଲାଇନି ଆଉ କେବେ ଯାଇନି।
ଆଉ ଆଉ ତମେ ଯୋଉ କଣ୍ଟିଲ ନୁହଁ କି କଣ୍ଟିଲ କେତେ ତର ଯାଇଚି ମାନେ ଯାଇକି ରହିକି ମାନେ ସକାଳୁ କେତେଟା କି ଦଶଟା ଜିବୁ ଆସିବୁ ଚାଟା ସାଢ଼େ ଚାଟା ଏତେ ସି ଆସିବୁ। ମାନେ କଣ୍ଟିଲ ହୁଁ।
ସେଇଟା ଆମକୁ ପାଖ ହବ ମ କଣ୍ଟିଲ ନୀଳମାଧବ ଆମର ଏ ଯୋଉ କେତେ କହିଲ? ଏଇ ତିନି ପଚାଶ ଖଣ୍ଡେ ହବ ଆଉ।
ଅ।
ଆମର ସେଇଟା ପାଖ ଆମ ଫୁଲ ପାଖ ଢେର ପାଖ ହଉଚି। ଆମର ହଁ।
ହବ ପାଖ।
ଆଉ ଟୁରିଷ୍ଟ କେ ତଳେ କୁଆଡେ ବୁଲିବା ପାଇଁ ଯାଉଛ ନା?
ହୁଁ ଯାଇଚି ବରମପୁର ଯଉ ବର୍ମ ଚିଲିକା ନାରାୟଣୀ ସେଇଠି କି ଯାଇଛି ଆଉ।
ଆଉ କୋଣାର୍କ ଆଡେ ଯାଇନ କେତଳେ?
କଁ କହିଲ?
କୋଣାର୍କ।
ନା ଯାଇନି।
ଓ ହୋ।
କୋଣାର୍କ ନା କୋଣାର୍କ ପୁରୀ ଯାଇନି।
ପୁରୀ ତ ଆମର ଏଠି ଡେଲି କହିଲାବଳିଆ ଡେଲି ଯିବା ଆସିବା ଚାଲିଚି ଗଲା। ମୁଁ ପା ଯିବିଣୀ ତିରିଶ କୋଡିଏ ତିରିଶ ଥର ଖଣ୍ଡେ ଯିବିଣୀ ଖାଲି ପୁରୀ।
ଓ।
ଏଇ ତ ଯେତେବେଳେ ମନ ଏଠି ରା
ମୁଁ ଯିବି ଯିବି ହଉଛି ବୋଲି ଯା ମାନେ ଯାଇନି ଆଉ ଯିବି ଏବେ ଯାଇଥିଲି ଅଣ୍ଡର ୱାଲ୍ଡ୍
ହଁ।
ଯାଇଥିଲି ଯାଇଥିଲି ମୁଁ। ଯାଇଥିଲୁ ଯେ ସେଇଟି
ସେଇଠି ଦେଖାହେଇକି କରିଥିଲି ଆଉ।
ରଥଯାତ୍ରା କୁ ଆସୁନ।
ରବ ରଥଯାତ୍ରା ଦେଖିଆ ଆଉ ସମ କୋଉଚନ୍ତି ରଥଯାତ୍ରା ଯିବା ପାଇଁ ଦେଖିଆ ଆଉ।
ଷୋହଳରେ ଟ୍ରେନ ତମପଟେ ଟ୍ରେନ ନାହିଁ ତମପଟେ?
ନାଇଁ।
ଆ ତମ ପଟେ ଟ୍ରେନସୁବିଧା ନାଇଁ ନହେଲେ ଟ୍ରେନରେ ଡାଇରେକ୍ଟ ଆସିଥାନ୍ତ ଡାଇରେକ୍ଟ ଯାଇଥାନ୍ତ।
ହଁ ଟ୍ରେନ ହେଇଥିଲେ ଡାଇରେକ୍ଟ ଯାଇକି ଏ ଉଁ।
ଆମର ଏଠି ଟ୍ରେନ ପଡ଼ିଛି ରାତିରେ ସକାଳତ ସାତଟା ବେଳକୁ ଯାଉଛି ଟ୍ରେନ। ସନ୍ଧ୍ୟା ଛଅଟା ବେଳକୁ ଆସୁଚି ପୁରୀରୁ। ଉଁ।
ହେ ପୋ ପୁରୀ ମାନେ ଟ୍ରେନ ଲାଇନରା ପୁରା ପାଖରେ ନାଇଁ?
ହଁ ପୁରୀ ନାଇଁ ମନ୍ଦିରଠୁ ଯାହେଲେ ଆଠ କିଲୋମିଟର ଖଣ୍ଡେ ହବ ସାତ ଆଠ କିଲୋମିଟର।
ଅ ହ ଚଳିବ ପ ଚଳିବ ଅଛି।
ସେତିକିରେ ଅଛି ଯେହେତୁ ଚଳିବ ଯେ ଆଉ ବସ ତ ହେଇଯିବ ଦଶ କିଲୋମିଟର ପରେ।
ଓ ହୋ ହୋ। ବସ ବ ହଁ ବ ପୁରୀ ବସଷ୍ଟାଣ୍ଡ ଦଶ କିଲୋମିଟର ହବନି। ଆମେ ପୁରୀ ବସଷ୍ଟାଣ୍ଡ ଦେଇ ଯାଇଥିଲୁ ଏଇଠୁ। ଓ ନୂଆ ହ ନୂଆ ବାଟେ ତାହେଲେ ହବ। ପୁରୁଣା ଟା ଏବେ ଯୋଉ ବସଷ୍ଟାଣ୍ଡ ଆମେ ଯାଇଥିଲୁ ସେଇଠି ସେଇଠୁ ବସରା ବି ଥିଲା ନା ହେଇଠୁ କେତେ କିଲୋମିଟର ହବ।
ୱାଣ୍ଡରେଲା?
ହଁ ଅଣ୍ଡରେଲା ୱାଲଡେ।
ହଁମ ସେଇଟା ପୁରୀରେ ଗୋଟେ ଅଛି ଭୁବନେଶ୍ଵରରେ ଗୋଟେ। ସେଇଟା କଁ କେତେ ହଁ। ହଁ ହଁ ମୁଁ ଗୋଟେ କଲ କରୁଚି ହେଲା।